ହ୍ୟାଲୋ।
ହଁ, ହ୍ୟାଲୋ, ନମ୍ -ନମସ୍କାର।
ନମସ୍କାର।
ଆପଣଙ୍କ ନାଁ କଣ?
ମୋ ନାଁ ହଉଚି ତ, ନିଖିଲ୍ ମହାପାତ୍ର।
ଆଚ୍ଛା, ଆଚ୍ଛା। ଓ ନିଖିଲ୍ ମହାପାତ୍ର। ସରି ମତେ ଦେଖା ହେଲା ନିକିତକ, ମୁଁ କହୁଛି ଝିଅ ପିଲା ନାଁ ଥିଲା, ପୁଅପିଲା ନାଁ ଟା ଭଏସ୍ ଟା କେମିତି ଆଇଲା?
ହଁ, ସେଟା ନିକିତା ମାତ, ଗୋଟେ ଦେଇ, ଦେଇ ଆଇଡି ତ ହେଥିଲାଗି।
ହଉ ଆଚ୍ଛା, ତାଲେ ମୁଁ ଠିକ୍ ପଡିିଛି।
ହୁଁ।
ହୁଁ, ହୁଁ।
କାଲି କଥା ହେଇଥିଲ, କାଲି କଥା ହେଇନଥିଲେ କି ଏଇଥିରେ।
କାଲି?
ହଁ।
ଓହୋ, ନା ଟା ଚେଞ୍ଜ ତ ସେଇଥିପାଇଁ ଟିକେ ମାନେ ଏପଟ ସେପଟ ହେଇଗଲା।
ନା କାଲି ତ ଏଇ ନାଁ ଏଇ ନାଁରେ କଥା ହେଇଥିଲେ।
ଆପଣ କୋଉଠି ରହୁଛନ୍ତି ଆ, କହିଲେ?
ମୁଁ ଯୋଉ ପାରାଦୀପ କହିଥିଲି ପାରାଦୀପ।
ଡିପ୍ଲୋମା କରିବେ ତ ଆରେ ହଁ ଜାଣି ଅଁ, ହଁ, ହଁ।
ଆଉ ଆପଣ ଆପଣ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ ଆଜି?
ନା ବର୍ଷା ଏପଟେ ବହୁତୁ ହଁ ଗାଜୁଚି। ହଁ ବିଶ୍ୱବିଦ୍ୟାଳୟରେ ଯିବା ପାଇଁ ରାସ୍ତା ହେଲାନି, ଡଙ୍ଗା କରିକି ଯିବାକୁ ପଡିବ।
ଆମର ଏହି ଏପଟେ ସକାଳୁ ପୁରା ଆଜି ବହୁ ଜୋରରେ ହଉଚି ବର୍ଷା।
ହଁ।
ଆମର ବି ବହୁତ ବର୍ଷା, ଏବେ ଏବେ ବି କମିଲେ ବି କଣ ହେଲା, ଏଇ ବର୍ଷ ଷାରେ ଯଦି ମଣିଷ ଯିବ ଓଦା ହେଇଯିବ ପାଞ୍ଚ ମିନିଟ, ଦଶ ମିନିଟ ଭିତରେ।
ହଁ, ହଁ।
ସେଇଆ ଆଉ। ତୋମର ସେପଟେ ତ ବର୍ଷା ହେଲେ ପ୍ରାୟ ଓଦା ହେଇ ହଉଥିବ ସବୁ? ମାନେ ସମୁଦ୍ର ନା।
ନା ସେଇ ଆଁ, ଏବେ ସମସ୍ତଙ୍କର ଆଗରୁ ଥିଲା ଚାଳ ଘର ଏବେ ସମସ୍ତଙ୍କ କୋଠା ଘର ହେଇଲାଣି ନା। ଲାଗି ଏତେ ନାଇଁ ସେ।
ଆଚ୍ଛା, ଆଚ୍ଛା। ବାକି ଉଁ, ଆମର ଗୋଟେ ଦିଦି ସେଇ ମାନେ ମୋ ଚିହ୍ନା ଅଛନ୍ତି ପାରାଦୀପ ରେ, ତାଙ୍କର ସେଇ ଘର ହଉଚି କଣ ସେ ଜାଗା ନାଁ ଟା ଭୁଲିଗଲି ରାହାମା।
ହଁ ରାହାମା ତ ଆମ ଘରଠୁ ଆହୁରି ଆଗେରେ।
ହଁ ତାଙ୍କର ସେ କୁହନ୍ତି ମାନେ ପାଣି ହେଲେ ତଳ ଗୁଡା ସବୁ ପାଣି ପାଣି ପାଣି ଦେଖା ଯାଉଚି। ବର୍ଷା ଦି
ଏମତିଆ କୁହନ୍ତି ଆଉ ସେ ରାହାମା କୁହନ୍ତି।
ହୁଁ, ରେରାହାମା ଟା ଭଲ ବଡ ବଜାର ଟା।
ହୁଁ, ରାହାମା ର- ମାନେ ବେଶୀ କିଛି ନାହିଁ ସେ କୁହନ୍ତି, ମାନେ କିଛି ଜିନିଷ କିଣିବାକୁ ହେଲେ କି କଣ ହେଲେ ଦଶ କିଲୋମିଟର ଆଗକୁ ଯେ ଆସିବାକୁ ପଡିବ ଏମତି ସବୁ କୁହନ୍ତି।
କୁଜଙ୍ଗ କିନ୍ତୁ ଆମର ଯୋଉ ହାଟ ଟା ବଡ। ସବୁଠୁ ଆମ କୁଜଙ୍ଗ ର। ରାହାମା ରେ ଚଳିବ ତଥାପି କିନ୍ତୁ ଏତେ ବଡ ନୁହଁ ଆଉ। କୁଜଙ୍ଗ ହାଟଟା ବଡ ସବୁଠୁ।
ହଁ ନାଇଁ ସିଏ କହନ୍ତି ଦୋକାନ ବଜାର ପାଇଁ କି କିଛି ସଉଦା ପତରର ନବା ପାଇଁ, ମାନେ ଭଲ ଭଲ ଦାମ ବଡ ବଡ ଦୋକ କାନ ଟିକେ ଆସିବାର ଥିବ କି ପାର୍ଲର ଆସିବାର ଥିବ ଆମକୁ ଦଶ କିଲୋମିଟର ଆଗକୁ ଯିବାକୁ ପଡିବ ନହେଲେ ହବନି।
ହଁ ତିର୍ତ୍ତୋଲ ଯିବାକୁ ପଡିବ ତାଙ୍କୁ।
ହଁ ଏଇଆ ଆଉ।
ହଁ। ଆଜି ସକାଳୁ କଣ ଖାଇଛନ୍ତି?
ସକାଳୁ ବି-ଉଁ, ବିସ୍କିଟ୍ ଖାଇଛି ଆଉ ଆମ୍ବଲା ଖାଇଛି।
ହଁ।
ହଁ ଆ, ଆ, ତୋମେ କଣ ଖାଇଛ?
ସକାଳୁ ତ ମୁଁ ଖାଇଛି ଆଜି ଉପମା ତରକାରୀ।
ହୁଁ ହୁଁ। ମୋର ବି କାଲି ରାତିରେ ଭିଡିଓ ଦେଖିକି ଗୋଟେ ଭିଡିଓ ଦେଖିକି ବହୁତ ଇଚ୍ଛା ଥିଲା ଉପମା ତରକାରୀ ବରା ଖାଇବା ପାଇଁ
ବଟ୍ ଯୋଉ ରେଟେରେ ବର୍ଷା ହଉଥିଲା ବାହାରକୁ ଯାଇବି ହେଲାନି କି ସକାଳୁ ଉଠି ବିି ହେଲାନି।
ହୁଁ।
ଉ ହୁଁ।
ସକାଳୁ ଉଠିଲି କେତବଳେ?
ସକାଳୁ ଉଠିଲି ଦଶଟା ତିରିସି ରେ।
ଏତେ ଡେରି?
ହଁ ଟିକେ ଶୋଇପଡ଼ିଲି ଆଉ।
ମୁଁ ବି ନଅଟାରେ ଉଠିଲି।
ନଅଟା।
ହଁ।
ମାତ୍ର ମୋଠୁ ଦେଢ ଘଣ୍ଟା ଆଗରେ ଚଳିବ ତାହେଲେ।
ଆପଣ ଏତେ ଡେରିରେ ଉଠୁଛନ୍ତି ନା ଘରେ କିଛି କହୁନାହାନ୍ତି?
ନା।
ହୁଁ।
ଘରେ କଣ କହିବେ? ଅଲଗା ହଁ ଚଳିବ କିଛିିନାଇ। ସେପଡ ଅଲଗା ରୁମେରେ ଶୋଇପଡୁଛି ଜଣା ପଡୁନି ଆଉ କିଛି କାମ ଥିଲା ସିନା ଉଠିବି କିଛି ତ କାମ ନାହିଁ ଆଉ। ମେନ୍ କଥା ମୁଁ ଯଦି ରୋଷେଇ ବୋଷେଇ କଣ କରିବାରଥିବ ମୁଁ ରାତି ଟାଇମ ବେଶି ରୋଷେଇ କରେ। ସକାଳେ ବାବା ଖାଇକି ଯିବେ ତର ତରତର ହୁଅନ୍ତି ବୋଲି ମମି ଏକଲା ରୋଷେଇ କରନ୍ତି ତାଙ୍କର ଯାହା କରିବା କଥା। ଆଉ ସେଇ ଗୋଟେ ରୋଷେଇ ଦି ଜଣ ମାଳି ବେଶି କଲେ ଓଲଟା କାମ ବେଶୀ ବଢେ। ଯିଏ ରୋଷ ଜଣେ ସିଏ କରୁଥିବ ସେ ଏକଲା କରୁଥିବ ସିଏ ଜଲଦି ଜଲଦି କାମ ସାରିବ ତାର ଠିକ୍ ଅଛି। ତ ଏଇଥିପାଇଁ ମୁଁ ସକାଳୁ ଉଠେଇନି ଯଲଦି ଭଲସେ ଆଉ ଏୟା ହଉଛି କଥା ଆଉ ଯଦି କାମ ଥିବ କି କଣ ମୁଁ ଉଠିଯିବି। ଧର କିଛି ପୂଜା ପର୍ବ ଅଛି କି କଣ ମୁଁ ଉଠିଯାଏ। ନହେଲେ ଏଇ ନର୍ମାଲ ଡେରେ ତ ଉଠେନି ଆଉ।
ନହଲେ ଯଦି ଉଠିବି ଯାଇଥିବି ବସି ପଢୁଥିବି ସେଇ ଖଟରେ ପଡିକି ଉ ଉଠିକି ଆଉ କୁଆଡେ ଏପଡ ସେପଡ ହୁଏନି। ଏୟା ଆଉ।
ଆପଣ ରାତିରେ ଡେରି ଶୁଅନ୍ତି କି ସେଥିଲାଗି?
ତାରେ କଭିି କଭାର ଡେରିରେ ଶୁଏ। କ ଏ କେବେ କେବେ ବସିକି କୋରିଆନ ଡ୍ରାମା ଦେଖୁଥିବି ଦେଖୁଥିବି ଦେ ଦେଖୁଥିବି ଚାଲିଥିବ ଚାଲିଥିବ ଦେଖି ଦେଖି ଶୋଇଲା ବେଳକୁ ରାତି ଦିଟା ତିନିଟା ହେଇଯାଏ ଆଉ।
ହୁଁ।
ହୁଁ ଜଲଦି ନିଦ ଆସିଲେ ସିନା ମଣିଷ କଣ କରି
ହୁଁ।
ହୁଁ।
ସବୁଦିନ- ସବୁଦିନ ଡେରିରେ ଶୁଇଲେ ଅଭ୍ୟାସ ହେଇଯାଏ। ନିଦ ଆସେ ନାହିଁ
ସେଇଆ ହଉଚି ତ କଥା ହେଇଯାଇଚି ଅଭ୍ୟାସ ଟିକେ ଟାଇପ୍ ର କିନ୍ତୁ ମୋର କିଛି ନାହିଁ ମୋର ଅଭ୍ୟାସ ସାଙ୍ଗେ ସାଙ୍ଗେ ଚେଞ୍ଜ୍ ହେଇଯିବ।
ହୁଁ।
ହଁ। ବେଳେ ବେଳେ କାମ ପଡେ ସକାଳୁ ଉଠିବାକୁ ପଡେ ଜଲ୍ଦି ଶୋଇ ପଡେ। ଯଉଦିନ ଏଗାରଟା ସୁଧା ନିଦ ଆସିଚିତ ଶୋଇ ପଡଥିବି ସେଇ ଦିନ ସକାଳ ଛଅଟା ସୁଧା ନିଦ ଭାଙ୍ଗି ଯାଏ ବସି ପଡେ ଆଉ। ଉଠିକି ବସେ ବୋଧେ ପଢେଇକି କଣ କରେ ଆଉ।
ହୁଁ।
ଅଁ। ଆଉ ଆପଣ ସେପଟେ ଦହିବରା ମିଳେ?
ହଁ ହଁ ସେମିତି ମିଳେ ଏତେ ଭଲ
ଆଚ୍ଛା।
ଆମ ଏଟା କୁଜଙ୍ଗ ରୁ ପାଞ୍ଚ କିଲୋମିଟର ଦୂର ହବ।
ଓହୋ।
କିଛି ବି ଖାଇବାକୁ ହେଲେ କୁଜଙ୍ଗରେ ଭଲ ମିଳେ ଆଉ ଆମ ଡେ ଗୋଟେ ଛୋଟ ମାର୍କେଟ ଅଛି ଗୋଟେ ମାଳହଙ୍କା ଟା ହବ ଦି କିଲୋମିଟର ଭଳିଆ।
ଓହୋ। ଏମତି ସବୁ କଥା ତାହାଲେ। ଆଉ ଆଜି ଲଞ୍ଚ୍ ରେ କଣ?
ସେ ଆଜି ମୁଁ ଜାଣିନି କିଏ କଣ ବୋଉ ରନ୍ଥିବ।
ଓହୋ। ଆଉ ତମେ ଯଉ କହୁଥିଲ କଣ ଡିପ୍ଲୋମା କଥା ତମର କଣ୍ ହେଲା?
ଡିପ୍ଲୋମା ତ‌ ବାହାରିବ ଛଅ ତାରିଖିରେ ଫାଷ୍ଟ୍ ସିଲେକ୍ସନ୍।
ଉ ହୁଁ।
ସେଇ ନାଁ କଲେଜ୍ ଯାଇଚି।
ଏଇଟା ବି ସେମିତି ମାନେ ଆଗ ଯଉ କଲେଜ ହେଇଥିବ ସେଠି ଫାଷ୍ଟ୍ ଆଡମିସନ କରିବ ନା କଣ ଆଡମିସନ କରି ତାପରେ ପୁଣି ସାଇଡ୍ ଅପ୍ ମାରିବ? ହଁ ଆଚ୍ଛା ଆଚ୍ଛା। ବୋସ୍ ରେ କେତେ କଟ୍ ଅଫ୍ ନଉଚି ବୋସ୍ ରେ?
ବସ୍ ରେ ତ ସେଭେଣ୍ଟି ପରସେଣ୍ଟ୍ ହେଇଆ ନାଗୁଚି।
ହୁଁ ହୁଁ ହେଇଯିବ ଆଉ ହଉ କଟକ ବହୁତ୍ ଆସି ରହିଲେ ଦହିବାର ଉପରେ ଦହିବାର ବାଡ଼େଇବୁ ଆଉ।
ହୁଁ।
ବୁଝ। ଉ ହୁଁ ଆଉ କଣ୍ କୁହ?
କଣ୍?
ଟିକେ ରୁହ ମା ଦିଦି ଅଛି।
ଆଉ ହ ମଧ୍ୟାହ୍ନ ଭୋଜନ ଆଜି କଣ?
ମଧ୍ୟାହ୍ନ ଭୋଜନ ଆଜି ହଉଚି ପୋଟଳ ତରକାରୀ ଭାତ ପାମ୍ପଡ଼ ସାଲାଟ ଆଉ।
ହୁଁ।
ହଁ।
ଆଜ୍ଞା।
ମୁଁ କହିଲୀ ତମ ଘରେ ତ ଆଜି କଣ ରନ୍ଧା ହେଇଚି ତମେ ତ ଜାଣିନ।
ନା ଜାଣିନି।
ଓ ହ। ଆଉ କାଲି ରାତିରେ କଣ୍ ଖାଇଥିଲ?
ସେଇଆଁ।
ମୁଁ କହିଲି କାଲି ରାତିରେ କଣ ଖାଇଥିଲ।
ରାର୍ତିରେ କାଲି ରାତି ରେ ହେଇଥିଲା ଅଣ୍ଡାତରକାରି।
ଓହୋ ରାତି ତମର ସେ ପଟେ ବର୍ଷା ହେଇଥିଲା।
ରାତିରେ ନା ନା ରାତି ହେଇନି ତ
ଓହୋ।
ସକାଳୁ ସକାଳୁ ସବୁବେଳେ ନ ହେଉଛି ଆଛ
ହୁଁ ଘରୁ ତ ରହୁଛି ଆଉ।
ହୁଁ ଆମର ସବୁ ବିଲ ସବୁ ପୁରା ବୁଡିଗଲାଣି ପାଣିରେ।
ହଁ।
ହୁଁ ବହୁତ ଜୋର୍ ବର୍ଷା ଏପଟେ।
ଉୁଁ ହୁଁ ହଁ ସେପଟେ ଯାହାହେଲେ ବି ସମୁଦ୍ର ପାଖରେ ବର୍ଷା ଟିକେ ହେଲେ ମାନେ ବିଲ ବୁଡି ଯାଉଥିବ, ଏପଟେ ବି ହୁଏ ମାନେ ଏମିତି ପୁରୀ ପୁରୀ ଜାଗା ଜୁଆର ଟାଇମ ରେ ଯୋଉ ରାସ୍ତ ବିଲ ବିଲ ପଡେ ସିଏ ମାନେ ପାଣିରେ ଆଛଦିତ ସବୁ ହେଇଥାଏ।
ହୁଁ।
ଏଇଆଉ। କିଏ ତ କହୁଥିଲେ ବର୍ଷା ଏ ବର୍ଷ ହବନି କାଇଁ ଏତିକି ଦି ଦିନ ଭି ରେ ଲାଗୁଛି ବର୍ଷା ବହୁତ ହଉଛି ଆଉ ବର୍ଷା ହବନି କୁଆଡେ।
ହଁ ତ ଗହଲେ ଏ ବର୍ଷ ବର୍ଷା ହବନି।
ସମସ୍ତେ ସବୁବେଳେ କୁହନ୍ତି ଏ ବର୍ଷ ବର୍ଷା ହବନି ଏ ବର୍ଷ ଶୀତ ହବନି ଏ ବର୍ଷ ଖରା ବହୁତ ହବ। କିନ୍ତୁ, ହୁଁ। ବର୍ଷା ହବା କଥା ତ ଦି ଦିନ ଯେତେ ହେଇଗଲାଣି ତ ମତେ ଲାଗୁଛି ଆଗକୁ ଯାଇକି ଏବେ ବର୍ଷା ସେଠୁ ଷ୍ଟାର୍ଟ ହେଇନି। ଆହୁରି ହବ। ଏଇଆଉ।
ହୁଁ। ଆଜି ବର୍ଷା ହଉଛି ବେଳେ ଆପଣଙ୍କ ଘଡଘଡିି ହୁଏ ସେପଟେ?
ହଁ ଘ ଘଡଘଡି ଟା ତ ଯେମିତି କାହିଁକି ଘଡଘଡି ଟା ହଁ ମାନେ ଏବେ ଟିକେ କମ ହଉଛି। ନହେଲେ ଯେତେଳୁ କାଳବୈଶାଖୀ ସମୟରେ ଘଡଘଡି ବୋହୁତ ଜୋରରେ ମାରିଥିଲା ଯୋଉ କାଳ ବୈଶାଖୀ ଷ୍ଟାର୍ଟ ହେଇଥିଲା।
ହ
ସେତେବେଳେ ଘଡଘଡି ବହୁତ ଜୋରରେ ମାରୁଥିଲା।
ହଁ ମୁଁ ଗାଁ ଆଇଲି।
ବର୍ଷା ଋତୁର ବର୍ଷା ହବ ଏମିତି ହେଇ କେ ପବନ ଥଣ୍ଡା କରିକରି ଶୀତ ଷ୍ଟାର୍ଟ ହବ। ହଁ
ଆପରେ ତ ଶୀତ ହଁ।
ହଁ।
ଆର ବର୍ଷ ଏମତି ଆର ବର୍ଷ ତ ବହୁତ୍ ଜୋର୍ ଶୀତ ହେଇଥିଲା।
ହଁ ଶୀତ ତ ବହୁତ ଜୋର୍ ହେଇଥିଲା। ତମ ତେ କଣ ପ୍ରଚ ବର୍ଷ କହିବି? ଏବ ବର୍ଷ ଶୀତ ହବନି ଶୀତ କାହିଁତ କମିଗଲାଣିି ବର୍ଷ ବର୍ଷା ହବନି ବର୍ଷା ବି କମିଯିବ ଖରା ଟା କିନ୍ତୁ ସମସ୍ତେ କୁହନ୍ତି ଖରା ବହୁତ ହବ।
ହୁଁ ଏବେ ତ ସବୁ ଅଧିକ ଲେଆ ହଉଛି ଆଉ ବର୍ଷା ଅଧିକ ଖରା ଅଧିକ, ଶୀତ ଅଧିକ।
ତ ସବୁ ହଉଛି କଣ କମି ଯାଉଛି ଯେ
ହୁଁ।
ହଉ ଠିକ ଅଛି ମୁଁ ଏବେ ରଖୁଛି?
ହଁହଁ ର